ହ୍ୟାଲୋ।
ହଁ କଣ କରୁଛ?
ହଁ ଏଇ ଝିଅକୁ ଧରିକି ବୁଲଥିଲି ଆଉ।
ହଁ ହଁ ଆଉ। ମୁଇ ବସିଛି ଆଉ ଖାଇପିକି ବସିଛି ଆଉ। ଆଉ କଣ ଝିଅ କିଛି ଖାଇଲେଣି ହଁ ମୁଁ ଖାଇସାରିଛି।
କଣ ଖାଇଲ ନାଇଁ ଝିଅ କ ତ କିଛି ଖାଇନି ଆ ମୁ ସକାଳେ ସବୁ ନିତ୍ୟ କର୍ମ ସାରିଲି। ଏ ଝାଡୁକଲି ବାହାର ଝାଡୁକଲି ତା ତାପରେ ଆମର ଠାକୁର ବାସନ ଅଛି! ତାକୁ ଧୁଆ ଧୁଇ କଲି ଆମର ବାସନ ଯୋଉ ପଡିଥିଲା କାଲି ରାତିର! ସେଟା ବି ମଜା ମଜି ଲି ହେଲା ଫୁଲ ତୋଳିଲି। ସବୁ ନିତ୍ୟ କର୍ମ ସାରିକି ଆସିଲି। ତାପରେ ଝିଅ ଉଠିଲା। ଝିଉ ଉଠିଲ ମୋ ଶଶୁର ତା ହଁ ନେଇକି ଆସିକି ମୋତେ ଦେଲେ। ତାପରେ ତାକୁ ଟିକେ ଧରିକି ବୁଲାବୁଲି କଲି। କଲା ପରେ। ମୁଁ କହିଲି ଟିକେ କାମ ଅଛି ବାପା ଟିକେ ଧରିଥାଅ ସେ ତାଙ୍କର ଧରିଲେ ମୁଁ ମୋର- କାମରେ ଆସିଥିଲି ଆଉ।
ହଁ ହଁ ହଁ ଆଚ୍ଛା ଆଛା। ନାଇଁ ମୁଁ କଣ ମର୍ଣିିଂ ରେ ଉଠେଇକି ଗାଧୋଇ ଦେ - ଦେଇକି ଖାଇଥିଲି, କଣ ବୋଉ ବନେଇଥିଲା ଖାଇଲି ଖାଇ ପିଇକି ଅଛି, ଆଉ ଯିବି ଏବେ କାମ ଅଛି ମାର୍- ଅଛି ଆଉ।
କଣ ତମେ ନିଜେ ରୋଷେଇ କରିଥିଲ ନା ମା
ନା ନା ନା ମୁଁ ତ ହଷ୍ଟେଲରେ ରହୁଛି ଆସିଥିଲି ଘରକୁ। ଏଇ ଗୋଟେ ମ୍ୟାରେଜ ଥିଲା ଆମ ସେଇ ଦିଦିର। ଆଉ ଘରକୁ ତ ଆସିଲେ ବାହାରେ ରହିଲେ ତ ଅଲଗା ଇଏ ଘରକୁ ଆସିଲେ ମା ଆଉ ସେ କରେ ଖାଇଥିଲି ଆଉ
ନିଜ ଭଉଣୀର ବାହାଘର।
ନାଇଁ ନାଇଁ ସେ ଆମର ସେ ଭାଇ ହରିଆ ଆମର ଯ ହଁ ଗାଁରେ। ଭାଇ ହରିଆ ଆମ ତା ମ୍ୟାରେଜ୍ ଥିଲା ସେଥିପାଇଁ ଆସିଥିଲୁ। ଆଜ୍ଞା।
ହୁଁ।
କାଲି କାଲି ଥିଲା ଯାଇଥିଲୁ। ବହୁତ ମାନେ ମଜାମସ୍ତି ହେଲା ଜାଣିଥିବ ଆଉ। ମନ୍ଦିର ବାହାଘର ହେଇଥିଲା। କିନ୍ତୁ ଆରେଞ୍ଜ ମ୍ୟାରେଜ ଟାଇପର ଆମର କରିଥିଲୁ, ଆରାମ ସେ ଡିଯେ ଫିଯେ ଇଏ ସିଏ ଏମିତି ସବୁ ଆରଜମେଣ୍ଟ ହେଇକି ହେଇଥିଲା।
ଆଉ କରିକି ଭଲସେ କରିକି ଆସିଲୁ ଆଉ।
ତାନ ତମେ କଣ। ଉ ମାନେ ଖାଇଲ କଣ ଭୋଜି କଣ ହେଇଥିଲା?
ଛି କାଲି ତ ମୋର ଟିକେ ଅ ଇଏ ମ୍ ମାନେ ଗୋଟେ ଅଁ ଏକାଦଶୀ ଥିଲା ମୁଁ ଖାଇ ନଥିଲି, କିନ୍ତୁ ହୋଟେଲ ରେ ଆମର ସବୁ ଖାଇବା ପିଇବା ବ୍ୟବସ୍ଥା ହେଇଥିଲା ହୋଟେଲ ରେ ଯୋଉ ମନ୍ଦିର ଟେମ୍ପଲ ମ୍ୟାରେଜ ହେଇଥିଲା ଟେମ୍ପୁଲ୍ ରେ ମ୍ୟରେଜ୍ ହେଲାନା ଗୋଟେ ଭୋଜି ଫୋଜି ସେଠୀ ହୋଟେଲ ଯୋଉ ଥିଲା ହୋଟେଲରେ ଆମେ ନେଇ ଯାଇଥିଲୁ ଆମର ଯେତିକି ଲୋକ ଯାଇଥିଲେ। ସମସ୍ତେ ସେଇଠି ଭଲ ଇଏରେ ସେଠି ଭଲ ଇଏ ଆଉ ଆରାମସେ ସେଠି ଖାଇ ଥିଲି। ପୁଣି ଆସିଲେ ବୋଲ୍ଲର ଯାଇଥିଲା ଆଉ ସବୁ ଗାଡି ଯାଇଥିଲା ଇଣ୍ଡିକା ଫିଣ୍ଡିକା ସବୁ ଯାଇ ଥିଲା ସବୁ ଆସିଲେ ଆଉ। ହଁ। ଆଉ ତମେ କୁଆଡେ ମାର୍କେଟ ଫାର୍କେଟ ଯାଇନ ଆଉ?
ନା ମୁଁ ତ ଘରେ ରହୁଚି ଆଉ ମୁଁ ତ କୁଆଡେ ଯାଇ ପାରୁନି। ଆମ ଛ ଝିଅ ଝିଅ ଟିକେ ବଡ ନହେଲେ କୋଉଠିକୁ ଯାଇହବନି ଥରେ ଯାଇ ଥିଲୁ ଆମର ମନ୍ଦିର ଯାଇଥିଲୁ ଟିକେ ଦୂର ରାସ୍ତା ତ ତାକୁ ଟିକେ ଦୃଷ୍ଟି ନଜର ଯୋଉ ହେଇଯାଏନି ସେମିତି ହେଇଯାଇଥିଲା। ବାନ୍ତି ଝାଡା ତ ଅଁ ତାକୁ ଟିକେ ଏବେ ନେଇକି ଯାଇ ହଉନି ଟିକେ ବଡ ହେଲେ ବୁଲାବୁଲି କରିବାକୁ ଯିବୁ ଆଉ।
ହଁ ଟିକେ ବଡ ହେଲେ ବି ଦେହ ପା ବି ଠିକ ଠାକ ରହିବ। ଆରାମସେ ବୁଲାବୁଲି କରିବ ଆରାମସେ କୋଉଠି ଯାଇଁ ରହି ରହିକି ଆସିବ ଆଉ। ତମର ସେପଟେ ଆଉ କଣ ଭଲ ଟେମ୍ପଲ ବୁଲାବୁଲି କରିବା ପାଇଁ?
ହଁ ଭଲ ମନ୍ଦିର ଅଛି ଟିକେ ଦୂର ହବ ଆଉ କୋଡିଏ ତିରିଶ କିଲୋମିଟର ଜଗନ୍ନାଥ ମନ୍ଦିର। ଶ୍ରୀକୃଷ୍ଣ ମନ୍ଦିର ଅଛି ତାପରେ ଆମ ଘର ପାଖ ପାଖରେ ବି ଜଗନ୍ନାଥ ମନ୍ଦିର ମାନେ ଆମ ନିଜ ସାହି ଭାଇ ଭିତରେ ଯୋଉ ଜଗନ୍ନାଥ ମନ୍ଦିର ଶିବ ମନ୍ଦିର ଅଳ୍ପ ବାଟ
ଯାଅ ଦର୍ଶନ କରିବାକୁ ଯାଆନ୍ତି ସେଠିକି?
ହଁ ହଁ ମୁଁ ପ୍ରାୟ ଯାଏ। ଆମର ପୂଜା ପାଠ ତ ଲାଗିକି ରୁହେ। ଏଇ ସୋ ଷୋଳ ସୋମବାର କରିଥିଲି ତ ସବୁ ସୋମବାର ମନ୍ଦିର ଯାଏ। ଆମର ଉପବାସ ବି ହୁଏ ଏମତି ଆଉ। ଅଁ ଝିଅର ମାନସିକ ଥିଲା ତାର ବି ସବୁ କିଛି କିଛି ପୁରା ହଉଚି। ଆଉ ହୁଁ ବ ବୈଶାଖ ମାସ ବି କରେ ନା ବୈଶାଖ ମାସର ସବୁ ସୋମବାର ମନ୍ଦିର ଯାଏ।
ଆଉ ଇଏ ଶ୍ରାବ ଶ୍ରାବଣ ମାସରେ କୋଉଠି ଠି କଣ ପାଣି ଢାଳିବାକୁ?
ନା ମୁଁ ସେଟା କରେ କରିନି। ଶ୍ରାବଣ ମାସ ମୁଁ କରିନି ମାନେ ମୋ ସ୍ଵାମୀ କରନ୍ତି।
ଆମେ ବି ସେ ଶ୍ରାବଣ ମାସରେ ଯାଉ ସବୁ ମାନେ ପ୍ରାୟତଃ ଆମେ ଯାଉଚୁ। ବହୁତ ବର୍ଷ ହେଲାଣି ଆମେ ବି ଯାଉ ସବୁ। ଆରଡ଼ି ତ ପ୍ରାୟତଃ ଯାଉ ଯେହେତୁ ଆମେ ଭଦ୍ରକ ପିଲା ଆରଡ଼ି ତ ପ୍ରାୟ ଯାଉ ଶାଳନ୍ଦିରୁ ଉଠେଇକି ଆଉ ତାପରେ ବି ବହୁତ ସାରା ଚନ୍ଦନେ ଶ୍ୱର ଆମର ଯୋଉ ବାଲେଶ୍ୱରରେ ଚନ୍ଦନେଶ୍ୱର ଆଉ ଯୋଉ ମହାବିନାୟକ ଆମର ଚଣ୍ଡିଖୋଲ ରେ ଆଉ ଆହୁରି ବି ସବୁ ବହୁତ ଗୋରଖନାଥ ଯିବ ଆମର ଜଗତସିଂହପୁରରେ ପୁରୀରେ ଲୋକ କନଅଛେ ତା ଅଛେ ସବୁଆଡେ ଆମେ ଆମର ଯଉ ଗୋଟେ ଟିମ୍ ଅଛନ୍ତି ଆଉ ଆରାମସେ ଗ୍ରୁପ କରିକି ଆରାମସେ ଯାଇଁକି ପାଣି ଉଠେଇକି ଆଉ ପାଣି ଢା ଢାଳିକି ଆରାମସେ ଦର୍ଶନ କରିକି ଆସୁ। ଚାଲିକିି ନୁହଁ ଗାଡି ଯାଏ କିନ୍ତୁ ନିହାତି କୋଡିଏ ପଚିଶ କିଲୋମିଟର୍ ପୂର୍ବରୁ ଯୋଉଠି ପାଣି ସୁବିଧା ଥିବ ଘାଟ ନଦୀ କିଛି ଥିବ ସେଠି ଆମେ ସେଠି ଗାଡି ର ରଖିଦେଇକି ସେଇଠୁ ପାଣି ଉଠେଇଥାଉ ସେଇଠୁ ଚାଲିକି ଯିବୁ ମନ୍ଦିର ପାଖକୁ ପାଣି ଯେଉଁଠି ଢାଳିବୁ ଲିଙ୍ଗରେ ସେଇଠି ଆରାମ ହେଇ ପାରିବ। ଆଉ ଆରଡି ତ ବହୁତ ଦୂର ନା ଭଦ୍ରକ ଆରଡି ନିହାତି ପଇଁଚାଳିଶ କିଲୋମିଟର। ସେଇ ଚାଲିବାଟା ବହୁତ ପ୍ରୋବ୍ଲେମ ହୁଏ ଆମ ପାଇଁ ଆ ବେଳେ ବେଳେ ବି ଚାଲି ପାରୁନା। ଆମର ଯୋଉ ସପୋର୍ଟ ଥାଏ ଗାଡି ଫାଡି ଆଉ ସେଥିରେ ପଳେଇ ଯାଉ କିଛି ବାଟ ଆଉ। ଆ କିନ୍ତୁ ପାଣି ଢାଳିକି ଆସୁ। ଆମର ଟିକେ ସେଠି ଚିହ୍ନା ଅଛନ୍ତି ଆମ ଯିଏ ଜେଜେମାନ ନନା। ଆଉ ସିଏ ଆରାମସ ସେ ସିଏ ନେଇଯାଆନ୍ତି ଆରାମସେ ସେଠି ଚିନ ଇଏ କରିକି ଆସୁ ଆଉ ସେ ଠି ଆରାମ ସେ ତାଙ୍କର ରୁମ ଫୁମ୍ ଥାଏ ସେଠି ଆ ରେଷ୍ଟ ନଉ ଯେହେତୁ ଆମେ ଥକି କି ଯାଇଥିବୁ ନା ରେଷ୍ଟ୍ ନଉ ଆଉ ନେଲା ପରେ ଆଉ ଇ କରିକି ଇ କରନ୍ତି ଆଉ। ତମର କେମିତି କଣ କରନ୍ତି ତମର ହଜବେଣ୍ଡ?
ଅଁ ସିଏ ଏମିତି କେ ସେମିତି ଚାଲିକି ଯାଆନ୍ତି ଦିନି ମାନେ ଉ ଉପବାସ କରନ୍ତି। ହିଁ ହିଁ ମାନେ ଶ୍ରାବଣ ମାସ ଆଉ ଉପାସ କରନ୍ତି ସେମିତି ମାନେ ସେମିତି ପାଣି ଢାଳିବାକୁ ସେମିତି ଯାଆନ୍ତିନି ମ ମନ୍ଦିର ଜାଆନ୍ତି। ଆଉ ଖାଇବା ଫଳ ସରବତ ଏଇଗୁଡାକ ପିଅନ୍ତି ଆଉ।
ହଁ ଭଲ ସେତିକି ସେତିକି ବି ହେଲେ ବୋହୁତ ଭଲ।
ହଁ ହଁ ସେଠି ବି ଆମର ଝିଅର ବି ଅଛି। ତାଙ୍କ ମାନସିକ ଅଛି ବଡ ଭୋଗ ହବ। ତାର ଯୋଉ ଚୁଟି ପଡିବନି ସେଇଠି ଅଛି ତାର ଆଉ ତାର ଏଗାର ମାସ ହେଇଗଲା
ହଁ ମାନସୀକୁ ଯିବ ମୁ।
ଏଗାର ମାସ ହେଲା ପରେ ଆମେ ଯିବୁ ଏବେ ତ ଛୋଟ ଅଛି ତାର ଚୁଟି ବି ତାର
ହଁ କେତେ ମାନେ କେତେ ମନ୍ଥ ହେଇଛି ତାର ମାସ କେତେ।
ହଁ ସାତ ଚାଲି
ଆଚ୍ଛା ଆଚ୍ଛା ସ ସାତ ମାସ ବହୁତ ଛୋଟ ଆଉ ଆରାମସେ କେୟାର ନେବ ଆଉ ଏବେ ଯେମିତି ଗରମ ହେଉ ଇଏ ହଉଛି ମେଡିକାଲ ଫେଡିକାଲ୍ ଟିକେ ଦେଖିକି କରୁଥିବ ଆଉ।
ଆଉ। ଆଉ କଣ ତମର ଉ ସହରରେ ନା ଏମିତି ଗାଁ ରେ ଅଛ।
ମୁଁ ଆ ଆମେ ମୁଁ ତ ଗାଁରେ ଆମ ଘର କିନ୍ତୁ ପଢାପଢି ଚାଲିଛି ବାଲେଶ୍ଵରରେ ରହି କି ପଢ଼ାପଢ଼ି କରିବାକୁ ପଡ଼ୁଛି ଆଉ ମେସରେ ହଷ୍ଟେଲରେ ରହିକି ପଢ଼ିବୁ ପଢ଼ାପଢ଼ି ଚାଲଛି ଆଉ କମ୍ପିଟେଟିଭ୍ ଏକ୍ଜାମ ପାଇଁ ପ୍ରିପୋରେସନ। ବି ଇ ଡି ଚାଲିଚି ସରିଯାଇଛି ପିଜି ଚାଲିଚି ଆଉ ପଢାପଢି ଟିଚିଂ ଲାଇନ ପାଇଁ ଚାଲିଚି ଏ ପାଇଁ ଚାଲିଚି। ସବୁ ଏଇ ପାଇଁ ଚାଲିଚି ଟିକେ ଆଉ।
ଆଛା ଯିବା ଆସିବା କର ମାସରେ ଥର ଯିବା ଆସିବା କର।
ଯେତେବେଳେ ଘରେ କାମ କାମ ରୁହେ ବସ୍ ରେ ପଳେଇ ଆସି ଆର ବସ୍ ଆସିକି ପୁଣି ଆଜି ବି ଯିବାର ଅଛି ପୁଣି ଆସିଥିଲି ନା ଦୁଇ ଦିନ ତଳେ। ପୁଣି ଆଜିି ବି ଯିବାର ଅଛି ଆଉ ଦେଖିକି ଯିିବି ଆଉ।
ହୁଁ।
ହଁ।
ଆଉ ତମ ତମର କଣ ସେପଟେ କଲେଜ କଣ କଲେଜ ଥିଲା ତମର ସେପଟେ।
ହଁ ପିଜି କରିଛି ଆଉ।
ଆଚ୍ଛା ଆଚ୍ଛା କଉ ଅର୍ସରେ କରିଲ।
କମ୍ପ୍ୟୁଟର ସାଇନ୍ସରେ।
କମ୍ପ୍ୟୁଟର ସାଇନ୍ସ ହଁ କମ୍ପ୍ୟୁଟର ସାଇନ୍ସ ତ ବହୁତ ବଢିଆ ଆଜିକା ଆଉ ଯୋଉ ଏ ଆଇ ଚାଲିଛି ଏ ଆଇ ସତ କମ୍ପ୍ୟୁଟର ସାଇନ୍ସ ସେଇଟା ବହୁତ କିଛି ଆଇଟି ଇ ପାଇଁ ଜବ ପାଇଁ ପ୍ରୋଭାଇଡ କରୁଛନ୍ତି ଆଉ।
ହଁ ସେଟା ଭଲ ମାନେ କ୍ୟାରିଅର ପାଇଁ ଭଲ ହେଲେ ଟିକେ ଟିକେ ମାନେ ଫ୍ୟାମିଲିରୁ ସପୋର୍ଟ ମିଳିଲେ ସେଟା ମାନେ ଟିକେ ହୁତା ଏଇଟା ମ ପୁଅ ମାନଙ୍କ ପାଇଁ ଭଲ ଝିଅ ମାନଙ୍କ ପାଇଁ ସପୋର୍ଟ ପ ସିଏ ଆଗେଇବେ।
ସେଇଟା ଆଉ ସମସ୍ତେ ବୁଝିବା ଦରକାର।
ହଁ ତାପରେ ବି ପୁରା ପରିବାର ଭିତରେ ପୁରା ଉ ବ୍ୟସ୍ତ ରହିଯାଉଛୁ ନା ଘର କାମ ତାପରେ ଶାଶୁ ଶ୍ୱଶୁର ତାଙ୍କ ଦେହ ବି ଆସ୍ତେ ଆସ୍ତେ ଖରାପ ହେଲାଣି ଆଉ ଛୋଟ ଝିଅ। ହ ତ ସବୁ ମ୍ୟାନେଜ କରିକି ପୁଣି କରିବାକୁ ହେଲେ ତା ପାଇଁ ଦରକାର ଟାଇମ ଦରକାର। ଟାଇମ ଦରକାର ଜଣଙ୍କ ପରିବାର ସଦସ୍ୟ ବି ଦର। କାର ଯିଏ ତମ ପାଖରେ ରହିକି ସବୁ ଜିନିଷ।
ହଁ ହଁ ଲୁଟେ ନିହାତି କଉଠ। ସପୋର୍ଟ ନହେଲେ ତମେ କିଛି ଆଗକୁ ଯାଇପାରିବନି।
ହଁ।
ଯେତେ ପାଠ ପଢିଲେ ଯେତେ ଯା କରିଲେ ଇଏ କଲେ ବି। ଯଦି ଫ୍ୟାମିଲି ସପୋର୍ଟ ନ ରହିବ କିଛି ଆଗକୁ ତୁମେ ଚାହିଁଲେ ବି ଯାଇପାରିବନ।
ହୁଁ ଆମର କରନ୍ତି। ସାହାଯ୍ୟ ସହଯୋଗ କରନ୍ତି କିନ୍ତୁ ଏବେ ମାନେ ପରିସ୍ଥିତି। କ ଯାଇ ହଉନି ଆଉ।
ହଁ ହଁ ହଁ କିଛି ନାହିଁ ଆଉ କିଛି ଦିନ ପରେ ପିଲା ବଢ଼ିଯାଉ। ନି ବଡି ହେ ଯିବୁ ଆଉ। ଆଉ କିଛି ଦିନ ପରେ ଆଉ। ଆଉ ତମ ସେପଟେ ଆଉ କଣ ପାଖାପାଖି ମାନେ। ବୁଲାବୁଲି କରିବା ପାଇଁ ଆଉ କଣ ସବୁ।
ଅଛି ପାହାଡ ଅଛି ପାହାଡ ପର୍ବତ ଝରଣା। ସବୁ ଭଲ ଦ ଦର୍ଶନୀୟ। ଦର୍ଶନୀୟ ସ୍ଥାନ ଅଛି ଭଲ ମାନେ। ଯିବା ପାଇଁ।
ଓ ହୋ ହଁ। ଆଉ ଇଏ ଆଉ ସବୁଠାରୁ ଫେମସ ଜାଗା କଣ ଅଛି ବୁଲିବା।
ଅ ଫମ। ପ୍ରସିଦ୍ଧ ଜାଗା ଅଛି ପାହାଡ ପର୍ବତ। ହ ମନ୍ଦିର ଅଛି। ଆଉ ତମ ତମର ତମେ ଯୋଠି ରହୁଛ ତା ପାଖାପାଖି ତ। ସେ କୋ କୋଡିଏ ତିରିଶ କିଲୋମିଟର ପାଖାପାଖି।
ହୁଁ ହୁଁ।
ହୁଁ।
ଭଲ ଆଉ ବାଲେସ୍ୱର ବି ବହୁତ ଭଲ ବାଲେଶ୍ଵର ବି ବହୁତ ଭଲ ଟେମ୍ପଲ ଫେମ୍ପଲ ଅଛି। ବୁଲାବୁଲି କରୁ କ୍ଷୀର ଚରା ଗୋପିନା। ସନାପ ଆଉ ଆମର ଇମାମି ଆଉ ଲିଙ୍ଗରାଜ। ଲ ଆମେ ତ ପ୍ରାୟବେେଳେ ଯେତେବେଳେ କଲେଜ ସାଙ୍ଗ ସାଙ୍ଗ ରହୁ ଆରାମସ। ବାାଇକ ନେଇକ ଆରାମ ସେ। ବୁଲାବୁଲି କରିକି ନ ଇଏ କରିକି ଆସୁ ଭଲ ଲାଗେ କିନ୍ତୁ।
ଆମର ତ ମନ୍ଦିର ମାଳିନୀ ଦେଶ। ସବୁଆଡେ ମନ୍ଦିର।
ହଁ ସବୁଆଡେ ବହୁତ ଭଲ ଯାହା ହଉ ସଂସ୍କୃତିକ ଆଗକୁ ନଉଛନ୍ତି ଆଉ ଟିକେ ଆଉ।
ତମେ ପୂଜା ପାଠ କର।
ନା ସେମିତି କରିବା ପୂଜା ପାଠ ମାନେ ବ୍ରାହ୍ମଣ ନୁହଁ କିନ୍ତୁ ସେମିତି ବି କରିବା। ଆଉ କରିବା ପାଇଁ ଆଉ ଏମିତି। ଟିକେ ଠାକୁରଙ୍କ ମେ ଟିକେ ଇଏ ଅଛି ଆ କରିବାକୁ ପାଇଁ।
ଠିକ୍ ଅଛି।